ହଁ ବନ୍ଧୁ କଣ କରୁଚନ୍ତି?
ଏଇଠି ଚାଲୁଚି।
ଆ ଘରେ କେମିତି ଅଛନ୍ତି?
ଖାଇଚନ୍ତି କଣ ଆପଣ?
ହ ମୁଁ ତ ଏବେ ଏବେ ଖାଇଲି ଏ ଚୁଡ଼ା ଆଉ କଦଳୀ।
ଚୁଡା କଦଳୀ।
ଆଜ୍ଞା ଆପଣ କଣ ଖାଇଥିଲେ?
ମୁଁ ଯାଇଥିଲି ବଜାର।
ହଁ। ଆଉ ବଜାରରେ ତ ଖାଇଥିବେ ଆପଣ?
ହଁ ବଜାରରେ ଯାହା ବିକା ହୋଉଥିଲା ଆମେ ଖାଉଚୁ ଆଉ। ହାଲୋ ଏ ଆଜ୍ଞା।
ଆଜ୍ଞା।
ଆଜ୍ଞା ତାହେଲେ ଆପଣ ଚୁଡା କଦଳୀ ଖାଇଚନ୍ତି ଆଉ ଚୁଡା କଦଳୀ ସ୍ୱାସ୍ଥ୍ୟ ପାଇଁ ବି ଭଲ।
ତାକୁ ବୁଲେଇବାକୁ ନେଲେ କୀ କୋଉଠି
ହାଲୋ ନ ନମସ୍କାର। ହାଲୋ ଆଜ୍ଞା ତାହେଲେ ଆପଣ ଚୁଡା କଦଳୀ ଖାଇଚନ୍ତି। ଆଜ୍ଞା ତାହେଲେ ଆପଣ ଚୁଡ଼ା କଦଳୀ ଖାଇଛନ୍ତି ଆଉ ସକାଳୁ ଉଠିକି ଆପଣ ହଁ ଆଜିପା ଜାଣିଛନ୍ତି ନା ଜ୍ୟେଷ୍ଠ ପୁନେଇଁ?
ହଁ
ଆଜ୍ଞା ଜ୍ୟେଷ୍ଠ ପୁନେଇଁ ଦିନ ଆପଣଙ୍କର ନୂଆ ଡ୍ରେସ ଆଉ ତ ଆପଣ ତ ପୂଜା ହେଇଥିବେ? ହୁଁ
ପୂଜା ଅଁ ହେଇଚି ଡ୍ରେସ ବି ନୂଆ ଡ୍ରେସ ପିନ୍ଧିଚି।
ହଁ ତାହେଲେ ଆପଣ ପିଠା କିଛି ଖାଉଥିବେ ଯେମିତିକି ଚକୁଳି ପିଠା ଖାଇଥିବେ ଆଉ ମୁଆଣ୍ଡି କିମ୍ବା
ଚକୁଳି ଏଣ୍ଡୁରି ମୁହାଣ୍ଡି ମଣ୍ଡା କାକରା
ଓହୋ ତାହେଲେ ଏତେ ଜିନିଷ ଖାଇଚନ୍ତି।
ଆଜ୍ଞା ଆପଣ ଜ୍ୟେଷ୍ଠ ନୁହଁତି କି?
ନା ନା ମୁଁ ଆମ ଘରର ସାନପୁଅ ଆଜ୍ଞା ମୋ ବ ମାନେ ମୁଁ ଜ୍ୟେଷ୍ଠ ନୁହଁ ଆଉ।
ଆଜ୍ଞା।
ତାହେଲେ ଆପଣ ଆପଣଙ୍କ ତଳେ କିଏ ଅଛନ୍ତି ନା ଆପଣ ଏକା?
ଆଜ୍ଞା ମୋ ତଳେ ଆମର ଛୋଟ ଝିଅ ଅଛି।
ଆଉ କେହି ନାହାନ୍ତି?
ଆଉ କେହି ନାହାନ୍ତି ଆମେ ଦି ଜଣ ଭାଇ ଭଉଣୀ।
ଆଜି ଜାଣିଛନ୍ତି ନା ଓଡିଆ ମାନଙ୍କର ଗୋଟେ ପର୍ବ ଯୋଉ ଦେବ ଦେବସାନ୍ନ ପୁ ପୁର୍ଣ୍ଣି ପୂର୍ଣ୍ଣିମା
ଆଜ୍ଞା ଆମେ ଜାଣିଚୁ ବଡ ଦିଅଁ ଙ୍କ
ଆଜ୍ଞା ଆଟା ଆଜ୍ଞା ଆଜି ଠାକୁରଙ୍କ ମାନେ ଗାଧୁଆ ମାନେ ସ ଜଗନ୍ନାଥଙ୍କ ଗାଧୁଆ ଯହାକି ଅ ତିନି ଜଣ ଗାଧେଇବେ ଆ ତାଙ୍କ ଯେଉଁ ଏଁ ମନ୍ଦିର ଉପରେ ଯାଇଁକି ଗୋଟେ ହେଇ ଯିବ ତାଙ୍କ ପାଇଁ ଗୋଟେ ତମ୍ବୁ ମରା ହେଇକି ଆଜ୍ଞା ସାନ୍ନ ମଣ୍ଡପରେ ସେ ଆଜି ସମସ୍ତଙ୍କୁ ଦର୍ଶନ ଦେବେ ଯାହା ଫଳରେ ଦର୍ଶକ ମାନେ ଏବେ ତ ପୁରୀରେ ପୁରା ଭିଡ ଆଉ ରେଳ ଗାଡ଼ିରେ ଯିବ ମାନେ ଆପଣ ଚାପିକ ଗରମ କିମ୍ବା ଆଁ ଆଁ। ଚାପି ହେଇକି ଜନ ବହୁତୁ ଗହଳି ଦ୍ଵାରା ସମ୍ମୁଖୀନ କରିବ ଯାହାକି ଆପଣଙ୍କୁ ଯାଇପାରିବେ ଆପଣ ଯଦି ନିଜେ ଚାରି ଚକିଆ ଯାନ କିମ୍ବା ଦୁ ଛାନିକି ଦୁଇ ଚକିଆ ରେ ଆପଣ ଯଦି ଯାଇପାରିବେ ଯାଇପାରିବେ କାହିଁକି ନା ରେଳ ଗାଡି ଯିବନି ଆପଣ ଟିକେଟ କରିବେ ଯଦି ଆପଣଙ୍କର ନିର୍ଦ୍ଦିଷ୍ଟ ଗୋଟେ ଟିକେ ଟିକେଟ୍ କରିବେ। ସେଠି ରେଳ ଗାଡି ରେ ଆପଣଙ୍କୁ କିଛି ଅସୁବିଧା ହଉଚି ଯେମିତି କି ଆପଣଙ୍କ ହଁ ଅପ୍ ଆପଣଙ୍କ ଟିକେଟ୍ ନମ୍ବର ମାନେ ସଂଖ୍ୟାରେ କିଏ ବସିଯାଉଚି ଆପଣ ଟ୍ରେନ ଟ୍ରେନରେ ଯୋଉ ଟିଟି ବୁଲନ୍ତି
ଆଜ୍ଞା।
ଆଜ୍ଞା ତାଙ୍କୁ ଆପଣ କମ୍ପ୍ଲେନ୍ କରିପାରିବେ ଯାହାଫଳରେ ସିଏ ତାଙ୍କୁ ଉଠେଇକି କି ମାନେ ତାଙ୍କୁ ଆରେଷ୍ଟ କରିଦେବେ ପୁଲିସ୍ ପୁଲିସ୍ କୁ ଡ଼ାକିକି ତାକୁ ଜୋରିିମନା ବଡ଼ି ଭରିବାକୁ ପଡ଼ିବ ଯେତେ ଥିବ ଯାହା ଫଳରେ ସେ ଜୋରିବନା ଭରୀବେ ଆପଣ ଆପଣ ସିଟ ପା ଆପଣଙ୍କ ଆପଣଙ୍କର ଜେଗା ପାଇଯିବେ। ଏ ଯାହାଫଳରେ ଆପଣ ଶୁଖି ହେଇକି ମାନେ ବସିକି ବା ଶୋଇକି ଆପଣ ଯାଇପାରିବେ
ଆ ଏବେ ତ ଅତ ଅତ୍ୟଧିକ ଅତ୍ୟଧିକ ରେଳ ଏବେ ବହୁତ କୋତରା କି ଆବର୍ଜନା ବିଶିଷ୍ଟ
ଆଜ୍ଞା ଏବେ ତ ଆମେ ଯାଇଥିଲୁ ଥରେ ଯାଇଥିଲୁ ଆମେ ନନ୍ଦନକାନନ ସେ ରେଳରେ ବସି ଯାଇଥିଲୁ ସେ ରେଳ ବିଶ୍ୱାସ କରିବନି କିଛି ଆବର୍ଜନା ମାନେ ତାର ଶୌଚଳୟ ଖେଳେ ଆଉ ପୂର୍ଣ୍ଣ ଗନ୍ଧ ଆଉ ଆବର୍ଜନାରେ ଭର୍ତ୍ତି ହେଇଚି ଉଁ ସେଠି ପ୍ରବଳ ପାଣି ପାଣି ଝରୁଥିଲା ଏ ରେଳଗାଡ଼ିରେ ଯେତେବେଳେ ରେଳଗାଡ଼ି ଯାଏ ମାନେ ତା ଯୋଉ ତା ସିଧାରେ ସେ ପାଣି ଆଉ ଉ କୁତୁରା ଜିନିଷ ରେଳଗାଡି ଦିହକୁ ପଳିଆସେ ଯାହା ଫଳରେ ଆମେ ସିଟି ଆ ଆମେ ଜେଗା ପାଇନଥିଲୁ। ଜାଗା ପାଇବା ନ ଦ୍ଵାରା ଆମେ ବସି ବସିକି ନ ଯାଇ ଆମେ ଛିଡ଼ା ହେଇକି ଯାଇଥିଲୁ। ଯାହା ଫଳରେ ଆମ ଗୋଡ ହାତ ବିନ୍ଧିଲା ଆମେ ନନ୍ଦନକାନନ ଯାଇକି ନନ୍ଦନକାନନ ଯାଇକି ରହିକି ନନ୍ଦନକାନନ ଯାଇକି ସାଙ୍ଗେ ସାଙ୍ଗେ ଯାଇକି ଭୁବନେ ମାନେ ସେଇ ଯୋଉ ସହରକୁ ଆମେ ଯାଇଥିଲୁ ସେ ସହରରେ ଆମେ ଗୋଟେ ଦିନ ଗୋଟେ ଘରେ ନେଇକି ରହିଲୁ। ତାପରେ ଯାଇଁକି ତା ପରଦିନ ଗଲୁ ନନ୍ଦନକାନନ ବୁଲିବାକୁ ନନ୍ଦନକାନନରେ ବିଭିନ୍ନ ପଶୁ ଦେଖିଲୁ ଯାହା ଫଳ ପରେ ମୟୂର ଦେଖିଲୁ, ବତକ ଦେଖିଲୁ, ବଗ ଦେଖିଲୁ, ଗେଣ୍ଡାଳିଆ ଦେଖିଲୁ ଆଉ ପଶୁ ଦେଖି ଆଗେ ପକ୍ଷୀ କଥା କହୁଛି ପକ୍ଷୀରେ ଥିଲା ମୟୂର ଆଉ ପାରା ଆଉ ବଗ, ଗେଣ୍ଡାଳିଆ ଆଉ ଚୁ ଶୁଆ, ଆଉ କୋଇଲି ଆଉ ଶାଗୁଣା, ଚିଲ ଆଜ୍ଞା ଆପଣ କିଛି କହୁନାହାନ୍ତି ଆଜ୍ଞା ଆଜ୍ଞା କହୁନାହାନ୍ତି
ଆଜ୍ଞା ଆପଣ ହଁ କୁହନ୍ତୁ ଆପଣଙ୍କ କଥା ତ ମୁଁ ଶୁଣୁଥିଲି।
ଆଉ ଶୁଣିଥିଲେ ଆପଣ ବୋଧେ କିଛି କହୁନଥିଲେ ମୁଁ ଭାବିଲି ଆପଣ କାଟି ଦେଇଥିବେ କାଟି ଦେଇେଚ ବୋଧେ ଆପଣ।
ନା ନା ନା ନା ମୁଁ କାଟିନି ଆପଣ କହିପାରିବେ।
ହଁ ଆଜ୍ଞା ଶାଗୁଣା ଚିଲ ଆଉ ଦେଖିଲୁ ଏତିକି କି ଆଉ ମାଛରଙ୍କା ଚଢ଼େଇ। ଆଉ କଣ ଅ ଟେଁ ଟେଇଁଆ ଚଢେଇ ଘର ଚଟିଆ ଚଢ଼େଇ ବଣି ଚଢ଼େଇ କୁଣ୍ଡା ପ ଚଢେଇ ଆ ଆଉ କଣ ମାନେ ଆଉ ପଶୁରେ ଦେଖିଲୁ ଆ ଆମେ ଏ ଆଗ ପଶୁ ଗଲା ପକ୍ଷୀ ପଶୁ ପଶୁ ଏଇନା କହିବି ଆପଣଙ୍କୁ ପଶୁରେ ଦେଖିଲି ଆଜ୍ଞା ପଶୁରେ ଦେଖିଲି ଏ ବାଘ ଦେଖିଲି ଆ ଆ ଆଉ ବା ବାଘକୁ ଆପଣ ଜାତୀୟ ପଶୁ ଭାବରେ ଜାଣିଚନ୍ତି। ଆଜ୍ଞା ସିଂହ ଆଜ୍ଞା ସିଂହ ଦେଖିଲି। ଆଜ୍ଞା ହଇରାଣ ଛୁଆ ଦେଖିଲି ହରିଣ କୁବି ଦେଖିଲି।
ଆଜ୍ଞା ଆପଣ ପକ୍ଷୀରେ ଓଟ ପକ୍ଷୀକି ଦେଖିନଥିଲେ?
ନା ଡୋଡୋ ପକ୍ଷୀ ବା ବି-ବିଲୁପ୍ତ ହେଇଯାଇଛି। ଆଜ୍ଞା ଜାଣିନାହାନ୍ତି ବୋଧେ ଆପଣ।
ନା ମୁଁ ଯେବେ ଯାଇଥିଲି ଡୋଡୋ ପକ୍ଷୀ ବିି ଥିଲେ।
ଆଜ୍ଞା ନନ୍ଦନକାନନ ଯାଇକି ଦେଖିଲି ଆମେ ବାଘ ଦେଖିଲି। ଭାଲୁ ଦେଖିଲି। ଆଉ ଦେଖିଲି ଶଙ୍ଖ ଗେଣ୍ଡା। ମାନେ ଶିଙ୍ଗ ଥିବା ଗେଣ୍ଡା। ଆଉ କୁନ୍ ଆଜ୍ଞା କୁହନ୍ତୁ।
ଏକ ଶିଙ୍ଗି ଗଣ୍ଡା।
ଆଜ୍ଞା ଗୋଟେ ଶିଙ୍ଗ ତାର ଉଁ ଶିଙ୍ଗଟେ। ଆଗେରେ ଆଉ ତା ଚମଡ଼ା ପୁରା କବଜ ଟାଇପ ର।
ଆଜ୍ଞା ମୁଁ ଜାଣି ପାରୁଛି।
ଆଜ୍ଞା ଜାଣିପାରୁଚନ୍ତି ତ ଆଉ ଆଜ୍ଞା ଆଉ ଦେଖିଲି ଏଁ ଉଁ ଆଉ କଣ ହରିଣ ଛୁଆ ଦେଖିଲି କୁମ୍ଭୀର ଦେଖିଲି। ଏ କୁମ୍ଭୀରକୁ ଏମିତି ଅବର୍ଜନା ରଖିଚନ୍ତି। ସେ ଗୋଟେ ଗାଡିଆ ଛୋଟ ଗାଡିଆ ଟିଏ କରିକି ତା ଦେହରେ ଦଶୁଟା ନା ବା କୋଡ଼ିଏଟା ଖଣ୍ଡେ କୁମ୍ଭୀର ଛୋଟିଆ ଗାଡ଼ିଆରେ କେମିତି ରହିବେ। ପଙ୍କ ଆଉ କାଦୁଅ ପାଣି ନାଇଁ ଶୁଖିଲା ଖରା ହଉଛି ଠୋ ଠୋ। ତାଙ୍କ ଆଖି ଆଉ ମୁହଁରେ ପଡୁଚି।
ଅତ୍ୟଧିକ ଜୀବଜନ୍ତୁ ହେଲେ ସେଇପରି କାର୍ଯ୍ୟ କରୁଚନ୍ତି ନନ୍ଦନକାନନରେ।
ଆଜ୍ଞା ଆଉ ଗୋଟେ ଓଟୋ କୁ ଦେଖିଲି ସେ ଓଟ କୁ କିଛି ଖାଇଆକୁ ଦେଇନାହାନ୍ତି ସେ ମଲା ଭଳିଆ। ଯାଉଛି ଆଜ୍ଞା ତ ସିଏ ଆଉ କେତେ ଦିନି ପରେ ମରିଯିବ। ମରିଗଲେ ଏ ଆଜ୍ଞା ହାତୀ ବି ଦେଖିଲି ହାତୀ ଛୁଆ ବି ଭଲ ଥିଲେ। ବି ଏ ବିରାଳ ଗାଈ ଗୋଟେ ଜନ୍ତା ହାତୀ ଦେଖିଲି ଆଉ କିଛି ଉଁ ଦେଖିଲି ମୁଁ ହାତୀଙ୍କ ଛୁଆ ଯେମତିକି ପାଣିରେ ଖେଳୁଥିଲେ। ଏଁ ଆଉ ଅଁ ଆଉ ଦେଖିଲି ଜିରା ମାନେ ଯୋଉ ଡେଙ୍ଗା ବେକ ଲ ଥିବା ଆଁ ଏଁ ପଶୁଟେ। ସେ ତା ନାଁ ମୁଁ ଜାଣିନି। ଆଉ ଆ-ଆପଣ ମାନେ କେବେ ଯାଇ ଚନ୍ତି ନନ୍ଦନକାନନ।
ଥର ଯାଇଛି।
ଆଜ୍ଞା ହଁ ଆଉ ଗୋଟେ ଜିରାପ୍ ଦେଖିଲି। ଆଉ ଜିରାପ୍ ଦେଖିଲି ସମ୍ବର ଦେଖିଲି। ଏଁ ବାରା ଦେଖିଲି କୋକିଶିଆଳି ଦେଖିଲି। ବିଲୁଆ ଦେଖିଲି। ଆଉ
ଶିମ୍ପାଜି ଶିମ୍ପାଜି।
ଆଜ୍ଞା ବଣ ମଣିଷ।
ଆଜ୍ଞା ଆଜ୍ଞା।
ଆଜ୍ଞା ହଁ ବଣ ମଣିଷ। ହଁ ଆମ ଭଳିଆ ଡିଟୋ ଦେଖି ଖିଆକୁ ବଣ ମଣିଷ ଆମ ଭଳିଆ ପୁରା ଏଁ ଦେଖିଆକୁ ମ ବଣ ମଣିଷ। ହଁ ଆଉ ଦେ ଆଜ୍ଞା ସେ ପୁରା ମଣିଷ ଟାଇପ ର। ଖାାଲି ତାଙ୍କର ମୁ ଚୁ ମାନେ ଦେହ ସାରା ଚୁଟି ଆଉ ଟିକେ ମୁହଁ ଟା କଳା। ଯାହା ଫଳରେ ସିଏ ଆମ ଭଳିଆ ଦେଖା ହଉନାହାନ୍ତି। ହିଁ ଆମେ ବି ଚେ ସିଏ ତ ଆମେ ତାଙ୍କୁ ଛୋଟ ପିଲା ବି ତାଙ୍କୁ ଦେଖିଲେ ଡରେ ଡରନ୍ତି। କାହିଁକି ନା ସିଏ ଭାବୁଥିବେ ଇଏ ଆଉ କୋଉ ଇଏ ଆମୁକୁ ନେଇଯିବ କ କୁ ଆଇଚି। ଉଁ ନମ୍ ଆଉ ଆଜ୍ଞା ହାଲୋ ଶୁବା ହଉଚି? ଆଜ୍ଞା କିଛି ଶୁବା ହଉନି। ଆଜ୍ଞା। ଆଜ୍ଞା ତମ କଥା ବି ଶୁଭା ହଉନି ଆଜ୍ଞା। ମୋ କଥା ଶୁଭା ହଉଚି ଆଜ୍ଞା ଆପଣଙ୍କୁ? ଆଜ୍ଞା ମୁଁ କହୁଚି ଶୁଣନ୍ତୁ। ଆଜ୍ଞା ତାହଲେ ଆପଣ କେବେ ନନ୍ଦନକାନନ ଯାଇନାହାନ୍ତି? ଯାହାଫଳରେ ଆପଣ କିଛି ଦେଖି ନାହାନ୍ତି ଆଉ ମୁଁ ରଖୁଚି।